ହାଲୋ।
ହଁ ଭାଇ।
ହଁ ଭାଇ।
ହାଲୋ।
ହଁ ହାଲୋ।
ହୁଁ ଶୁଭୁଚି ଭଏସ ମୋର?
ହଁ ଶୁଭିଲା। କୁହନ୍ତୁ।
ଭଏସ ଶୁଭୁଚି ତ ମୋର?
ହଁ ହଁ। କୁ କୁହନ୍ତୁ।
କଣ କରୁଛନ୍ତି?
ଏଇ ବସଥିଲି।
ଆଜ୍ଞା?
ବସିଥିଲି ଏବେ ଖାଇକି ବସଥିଲି।
ଖାଇବା ପିଇବା ସରିଲାଣି?
ହଁ ଏବେ ଗାଧେଇ ଖାଇକି ଏ ଆସିଲି ପା।
ହଁ କଣ ଖାଇଚନ୍ତି ଆଜି?
ଆଜି ଚିକେନ ହେଇଥିଲା।
ହଁ ବର୍ଷା ହୋଉଚି ତମ ଆଡେ?
ବର୍ଷା ତ ପାଞ୍ଚ ଦିନି ହେଲା ଲାଗି ରହିଚି ଆଜି ଟିକେ ଅଧ୍ ଧିକ ହୋଉଚି।
ଆଚ୍ଛା ଆଚ୍ଛା। ଆଉ କୁଆଡେ ଏଇନେ ପ୍ଲାନିଂ ଅଛି ଯିବାର?
ଆଉ ମୋର ଇଆଡେ ପ୍ଲାନିଙ୍ଗ ବର୍ଷା ତ ଛାଡ଼ୁନି ଆଉ କୁଆଡେ ଯିବି।
ହୁଁ।
ଏଟା ଆମ ଘର ପାଖରେ ଡ୍ୟାମ ଥିଲା ଯେ ଡ୍ୟାମ ଆଡେ ଯିବାର ପ୍ଲାନିଙ୍ଗ ଥି ଥିଲା ଯେ ବର୍ଷା ତ ଛାଡୁନି।
କଣ ପଢୁଛନ୍ତି, ପଢାପଢି ନା
ଏଇ ଗ୍ରାଜୁଏସନ୍ ସଇଲା।
ହଁ।
ଆଉ ଆପଣ ଖାଇଲେଣି?
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ମାଆ, ଭାଇ, ଜେଜେବାପା, ଜେଜେମାଆ।
ଅ।
ଏତିକି।
ନାଇ ଏଠି କାମ ହୋଉଚି ତ ସାଉଣ୍ଡଟା ହୋଉଚି ଆଉ। ଗଛ କଟା ଚାଲିଚି ତ ଆଚ୍ଛା ହଁ ହଁ।
ତ ଆପଣ ଖାଇଲେଣି?
ହଁ ମୁଁ ଭୁବନେଶ୍ୱରରେ ରହିକି ରହୁଚି ପଢାପଢି ଚାଲଚି ମୋର।
କଣ କରୁଚନ୍ତି?
ଭୁବନେଶ୍ୱରରେ ରହୁଚି ଭୁବନେଶ୍ୱରରେ ରହିକି ପଢୁଚି କମ୍ପିଟିବ୍ ଲାଇନ୍ ପାଇଁ ପଢାପଢି ଚାଲଚି ମୋର।
ଓହୋ କମ୍ପ୍ୟୁଟର ଲାଇନ୍?
ହଁ।
ଓ ତ
ହାଲୋ।
ହଁ ହାଲୋ।